ହଁ ଶୁଭୁଛି
ହଁ ଶୁଭିଲା। ଆଉ କେତେବେଳେ ଯାଇ ପହଞ୍ଚିଲ ସେଇ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଲ
ହଁ ଏ ବାଟଟା ଆଗ ଦୋକାନରେ କିଣା କିଣି କଲୁ ପା ପାଞ୍ଚଟା ସାଢେ ପାଞ୍ଚ ଟା ରେ ପହଞ୍ଚିଲୁ ଆଉ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ଆଉ ମାରୁତିର କୋଉ କ୍ଲାସ ହେଲାଇ?
ମାରୁତି ନବମରେ ପଢ଼ୁଛି।
ଅ ହଁ ଆଉ ଏ ବର୍ଷ ବାହାଘର କରୁଛ ତୋ ଭଉଣୀର ଏବର୍ଷ ବାହାଘର ହଉଛି?
ଆଉ ଗୋଟେ ଭଲ ପ୍ରସ୍ତାବ ଥିଲା, ଆଉ ଟିକେ କଥାବାର୍ତ୍ତା ହଉନୁ ଯାଇଛୁ ଘରକୁ ବାହାଘର କରିଥାନ୍ତେ
ଓହଁ ନାଇଁ ଏବ ବର୍ଷ ଆମ ବର୍ଷ ଆମ ମା ତ ଇଏ ମାଆଙ୍କୁ ଇଏ ହେଇଯାଇଥିଲା ଡେଥ୍ ହେଇଯାଇଥିଲା ସେଥିପାଇଁ ଏବର୍ଷ
ହଁ ତ ମୁଁ କଥାଟା ଠିକ କରି ରଖ କଣ ମୋର ନିଜ ଭଣଜା ସେ ବହୁ ଭଲ ଆଉ ସେ ଗୋଟେ ଭଲ ଭିବୋ କମ୍ପାନୀରେ ଇଏ ଅଛି। ଚାଳିଶ ପଚାଶ ହଜାର ଟଙ୍କା ତାର ସାଲାରି।
ହଁ- ହଁ।
ବି ଝିଅ ନାହିଁ ଦି ପୁଅ ଓ ବଡ ପୁଅ ଦେଢଶୁର ସିଏ ବାହା ହେଇ, ସେଠି ଭୁବନେଶ୍ଵରରେ ଜାଗା କିଣି ଘର ଚାକିରୀ କରିଛନ୍ତି ସୋଉଟୁ ଚାକିରୀ କରିଛନ୍ତି, ତମ ସେଇପଟର ସେ ଲାଇନରେ ଆଉ ବଡ ପାଳରେ ଯଦି ବାହାର ଟିକେ ଯାଇଛୁ ଯୋଗାଯୋଗ କଥାବାର୍ତ୍ତା ହ ଯୋଉ କରିବେ ଡିସେମ୍ବର ମାସକୁ
ଅ ହ ଘର ଏଇ ବଡ଼ପାଳ ତାଙ୍କ ଘର।
ହଁ ପୁଅ ପୁରା ଦେଖିବାକୁ ବଢ଼ିଆ ହ୍ୟାଣ୍ଡସମ ଟୋକା
ହୁଁ।
ଯୋଉ ଇଏ କର ବାହାଘର କରିବ, ଭଲ ପିଲା ବଢିଆ
ହଁ-ହଁ। ଘରେ ଯାହା କହିବ ନା ଆମର ଏ ବର୍ଷ ତ ହବନି ଆର ବର୍ଷ ଯାଇକି ଯାହା
କରିକି ରଖିବ ଦେଖିବ ସଇଲା ଠାରୁ ବର୍ଷିକିଆ ଗଲା ଠାରୁ ଯଦି କରିବ କେହି ନାହାନ୍ତି ହଁ। ଆଉ ବାପା ଆସନ୍ତୁ ଟିକେ କଥା ହେଇକିରି ମତେ ଜଣେଇବୁ
ହଁ ବାପା ଆସିବେ ବାପା କହିଛନ୍ତି ଆଜି ଆସିବେ କଣ
ଭାଇର କୋଉଠି ଚାକିରି ମୁଁ କହିଲି ଭାଇ କୋଉଠି ଚାକିରି କଲେ।
ନାଇଁ ବ ସେ କଣ ଚାକିରି କରୁଛି ସିଏ ବା ଭୁବନେଶ୍ଵରରେ କଣ କାମ ଶିଖୁଛି ବା କଣ ଏସିି କାମ ଶିଖୁଛି।
ହ ଓ ଏ ସି କାମ ନା ଭଲ ଏ ସି କାମରେ ବହୁତ ପଇସା ଏସି ଯୋଉ କମ୍ପାନୀ ଥଥ୍ରୁ ରେ ରହିି କି କାମ ଶିଖୁଛନ୍ତିଟି ନା
ନା ଭାଇ ଏମିତି ନର୍ମାଲି ଆମର ଏପଟେ ଗାଁ ଗୋଟେ ଲୋକ ତ ଅଛନ୍ତି ତ ନା ଏ ସି କାମ କରନ୍ତି। ଗାଁରେ ସବୁ ଯାକ ପିଲାଙ୍କୁ ନେଇକି ରଖନ୍ତି।
ଓ ହୋ ମାନେ କଣ ଏଇ ଏ ସିି ସଜଡା ସଜଡି କରୁଛନ୍ତି।
ହଁ ଏ ସିି ସଜେଇିବେ ଆଉ ଯାହା ସ ନୁଆ ଆସିଥିବ ଯାଇ ଲଗେଇବେ।
ହଁ ସେଇ ଭଲ ମାନେ ସେ ତମର ଆଇଲ ଯୋଉ ଏ ସି ଯୋଉ ଲଗେଇବା କୁ ଆସୁଛନ୍ତି ପିଲା
ହଁ ହ ଯାଇ ତୁ ଅଫିସରେ ଟାଇମରେ ରହିଗଲେ ଭଲ।
ହଁ ସେ ଅଫିସ ଲାଇନରେ ରହିଲେ ଯୋଉ ଧର ଯୋଉ କମ୍ପାନୀ ଇରେ ରହିଗଲେ ଅଣ୍ଡର ରେ ଧର ତମେ ସିଏ ଆଣିଲ ସେମାନେ କମ୍ପାନୀ ପଠେଇଲା ତମକୁ ଇଏ ସିଏ ତାର ସାଲେରୀ ଦେଲା ମାସକୁ ଆଉ ତମେ ବି ଯୋଉଠିକି ଆସିଲା ସେଠୁ ବି ପଇସା ପାଇଲ ଏପଟେ ଦି ଏପଟୁ ରୋଜଗାର ହବ।
ହଁ ସିଏବ ଅଫିସ ଏବେ ବାବା ଅଫିସ ସବୁଠି ଯିବ ଖାଲି କହୁଛନ୍ତି କଣ ଦରକାର କମ୍ପ୍ୟୁଟର ସାର୍ଟିଫିକେଟ।
ହଁ ସବୁ ଆଗ ତ କମ୍ପୁଟର ଯୁଗ ଆଉ। ସେଟାକ ସେ କମ୍ପ୍ୟୁଟର ଟିକେ କରିଦେଲାନି।
ତାକୁ କୁହା ହଉଛି କମ୍ପୁଟର କର ସେ ଜମା କମ୍ପୁଟର କଲାନି ଅଉ। ଯୋଉଠିକି ଯିବା ପାଇଁ ସମେତେ କହୁଛନ୍ତି କମ୍ପ୍ୟୁଟର ସିକି ଯାଇଁକି ତୁ ଯୋଉ ଅଫିସରେ ଲାଗିଯିବୁ ମୁ ଶିଖୁନି ଆଉ।
ଏଇଠି ଗୋଟେ ମୋର ସାର ଚିହ୍ନା ଅଛନ୍ତି ଆଉ ସେ ଯଦି ଟିକେ ଯାଇ ଆଡ଼ମିସନ୍ କରିଦିଅନ୍ତା କ୍ଲାସ୍ କ ମାନେ କରୁ ନ କରୁ ସେଇଠି ସାର୍ଟିଫିକେଟ୍ ପଇସା ପତର ନେଇ ଦେଇଦିଅ ସେ ଉଁ କଥାବାର୍ତ୍ତା ହେବି ସେ ଇଏ କରିବ ସାର୍ଟିଫିକେଟ ପାଇଁ। ତାର ତ କମ୍ପୁଟର ସାର୍ଟିଫିକେଟ ଦରକାର ଆଉ।
ହଁ ତାର ଖାଲି ସାର୍ଟିଫିକେଟ ଦରକାର ଆଉ।
ଉଁ। ହୁଁ ଆ ଆଗ ବା କମ୍ପୁଟର-କମ୍ପୁଟର ତ ଆଗ ନ କଲେ କୋଉଥିରେ ଇଏ ହେଇପାରିବନି ସେ ଆଗ ସିନା କମ୍ କମ୍ପୁଟର ଟା କରିଦେଇଥାନ୍ତା ତାପରେ ଇଏ
ହ କମ୍ପୁଟର ଶିଖୁନି ଏବେ ଖାଲି ଲାଇନ୍ କାମ କରୁଛି। ଦିନ ନା ଏ ଆଇଟାଙ୍କ ଦଶମ ଯାଇଁ ପଢିଥିଲା ତାପରେ ଆଇଟାଇ ନାଁ ଲେଖା ହେଲା କଲେ ଏରସମା କଲେଜରେ ନା ଲେଖା ହେଲା ଯାଇକି
ଏରସମାରେ କହୁ ସିଏ ଯୋଉ କୋଉ ଆଇଟାଇ କହିଲୁ ଏର ସମାରେ
ଏ ଯୋଉ ଏସ୍ ଆଇ ଇଲେକ୍ଟ୍ରିକ ଆଇ ଟି ଆଇ କରନଥିଲେ। ଆଉ ଗୋଟେ ନଥିଲା ଏରସମାରେ ଥିଲା ବଇ ଦଶମ ଓଃ!
ଆଉ ଯଦି କରୁଥିଲ ତ ଗୋଟେ ବି ତାକୁ ହେଲେ ଭଲ କୋଉଠି ଗୋଟାଏ ଭଲ ଇଏ ଦେଖି ଆଇ ଟି ଆଇ କରିଥାନ୍ତ, ଏ ସମୟରେ କୌଣସି ସାର୍ଟିଫିକେଟ ଇଏ ହୋ କାମ ଦଉନି। ଆଉ ଯଦି ଏ ସମୟରେ ଆଇ ଟି ଆଇ କଲା, ସେଇଠି ତ ସେଇଠି କମ୍ପ୍ୟୁଟର ପାଖାପାଖି ଗୋଟେ କୋଉଠି କରିଦେଇ ଥାନ୍ତା, କ୍ଲାସ୍ କଲେ ନା କଲେ ଯାଇକି ତ ଆଡମିସନ କରିଦେଇଥିଲେ ପଇସା ଦେଇଥିଲେ ସେ ସାର୍ଟିଫିକେଟ ଦେଇ ଦେଇ ଥାନ୍ତେ।
ସେ ଦେଖୁଛ ଆଇ ଟି ଆଇ କଲା ଆଇ ଟି ଆଇ କଲା ପଇସା ଦିଆ ହେଲା ଦେଖିଲା ବେଳକୁ ଦିନେକାଳେ କଲେଜ ଗ ଗଲାନି, ଲାଷ୍ଟକୁ ସେମତି ରହିଲା।
ଲାଷ୍ଟ କୁ ରହିଛି, ସେଠୁ ଅଇଂସା ଭବିଷ୍ୟତରେ କଣ ହବ ଫିଉଚର ଫିଉଚର ଟା କୁ ଆଗ ଦେଖିଲେନି, ଅଇଁସା ହେତେବେଳ ଖୋଜିଲେ କ'ଣ କରିବ, ଏଇ ଏଇ ବୁଲା କାମ ସବୁ ଏଇଠିକ ଯା ସେଠିକି ଯାଇ ଇଏ ଗୋଟେ କାମ। ଏ ତ କମ୍ପ୍ୟୁଟର କରିଥିଲେ କୋଉଁଠି ଗୋଟେ କମ୍ପାନୀରେ ରହିଯାଇଥିଲେ ଭଲ।
ହୁଁ, ତମ ପାଇଁ ର କମ୍ପାନୀ ରହିିଲାନି ଆଉ। ତାକୁ ଏବେଠୁ କୁହା ହଉଛି, ନା ବା ତାକୁ ଏବେ ବି କୁହା ହଉଛି ଘରେ କହୁଛନ୍ତି ଯାଆ ତୁ କମ୍ପୁଟର ସିଖି ଯା ନଲେ ଆମେ ଯଉଡି ଯହାକୁ କହିକି ତ ତାକୁ ଅଫିସରେ ରଖିଦବୁ। ସେ ତଥାପି ଶୁଣୁନି ନା କିଛି କରୁନି।
ସେଇଠି ଭୁବନେଶ୍ଵରେ ରହିକିରି ବି କୋଉଠି ଗୋଟେ କମ୍ପୁଟର ଇଏରେ ଆଡ଼ମିଶନ କରିଦେଲେ ହଅନ୍ତାନି।
ସେ କହୁଚି ମୁ ଡେଲି ସମୟ ବୁଲି ବୁଲି କରିବି ଆଉ
ହଁ, ଡେଲି ବୁଲିଲେ ସେଥିରେ କଣ ଅଛି ଭ ଇଏ ଭବି ଷ୍ୟତ, ଡେଲି ବୁଲିକିରି କଣ କାମ ଇଏ କରିବ? ସେଠି ତମେ କହିଲ ତମର ଗୋଟେ ସେ ମାସେ ଗାଇଲା ଗୋଟେ ଇଏ ଆଉ, ଡେଲି ବୁଲା କାମ ରେ କଣ ଗୋଟେ ଇଏ ଥାଏ।
ଶୁଣୁନି କାହା କଥା ଶୁଣିନି, ଯେ ଯୋଉଁଠି ଗଟେ କୋଉଠି କାମ ବୁଝିଲା ବେଳକୁ ଉଁ ସିଏ ତା ଖୋଲୁନୁ କମ୍ପ୍ୟୁଟର ସାର୍ଟିଫିକଟ ଇଏ ତ ଜମା କମ୍ପ୍ୟୁଟର ସିଖି ବାକୁ ଗଲାନି ଆଉ।
ପିଲା ଟା ଅଇଁ ଛ ବୁଝୁନାହାନ୍ତି ଯେ ତ ବୁଝିଲା ବେଳକୁ ଆଉ କିଛି ନଥିବ ଆଉ କଣ। ଆଉ ଅଁ ଦୁଃଖୀ ପାଠ ପଢା ସାରି ଆଉ କ'ଣ କରୁଛନ୍ତି।
ସିଏ ତାର ଗାଁ ଟା ଟିଉସନ କରୁଛି ଆଉ।
ପିଲା କେତେ ରଖି ଟିଉସନ କରୁଛନ୍ତି ନା।
ହଁ ଏଇ ଗାଁ ଛୁଆ।
ଟ୍ୟୁସନ ତ କରିଦେଲେ ବାହାର ଯଦି କଟକ ଭୁବନେଶ୍ୱର ଯାଇ ଟଟିୁସନ କରିବେ ସେ ତ ନିହାତି ପଚାଶ ଷାଠିଏ ହଜାର ମାସକୁ
ହଁ ବାହା ବାହାରେ ଟିଉସନ ଗଲେ ଭଲ। ଗାଁରେ ଟିଉସନ ଗଲେ ନୁହଁ।
ପଇସା ଦେବେନି ବାହାରେ କଲେ ତମେ ନିଜେ ସେଇଥିରେ ତମ ପେଟ ପୋଷିବ ନିହାତି ସତ୍ ଷାଠିଏ ସତୁରି ହଜାରରୁ କମ ଇନ
ହଁ ମାସକୁ ତମେ ସେତିକି ବାହାରିବ ବାହାର
ଦିଆ ହବନି।
ହୁଁ, ବାହାରେ ଭଲ ଅନ୍ଧାର।
ବାହାରେ ସୁବିଧା କୋଉଠି ବନ୍ଧୁ ବାନ୍ଧବ ଥିବେ ରହିଥେବେ ଅଛି ଯଦି ସୁବିଧା ସେଠି ଯଦି କରିବେ ଯାଇକିରି ଆହୁରି ସବୁଠୁ ବଢିଆ ଗାଁ ଠାରୁ ବାହାରେ ଟିଉସନ କଲେ ଗଲା।
ତମ ଗାଁରେ ଗାଁ ବାଲା ଜମା ଦେବେ ନା ଗାଁରେ? ଯା ଆଠ ନଅ ଜଣ ପିଲାଙ୍କୁ କରୁଛି ତ ଦେଖିଲା ବେଳକୁ ଛୋଟଠୁ ଆରମ୍ଭ କରି ଦଶମ ସେ ଏକାଥରେ ପ୍ରଥମ ଠୁ ଆରମ୍ଭ କରି ଦଶମ କ୍ଲାସ ପିଲାଙ୍କ ଦେଇ ଦେଇଁକିରି ସେ କରୁଛି।
ହଁ ଦଶମ ପିଲାଙ୍କୁ ତ ଏଇଖା ନିହାତି ହଜାର ଦେଢ ହଜାର ନେଖା ମାସକୁୁ।
ହଁ କିନ୍ତୁ ଏଠି ବା ଗାଁରେ ଦଉଛନ୍ତି ମାସକୁ ପାଁଶହ।
ହଁ ସେଇଆ ଗାଁ କଥା ତ ସେଇୟା ଆଉ ଯଦି କରିବେ ବାହାରକୁ ଚାଲି ଯାଇଥାନ୍ତେ। ହଁ ଗୁଡ୍‌ ଗୁଡ୍‌ ଆଉ ପଢିଲେନି?
ନା ଯେତି କଲେଜ ପଢିଲା ସଇଲା ଆ ଆଉ ପାଠ ପଢା ନାହିଁ।
ଆଉ କଣ କର ଦେଖିକି କଣ କଲେନି କମ୍ପ୍ୟୁଟର କରିକି?
ସେ କମ୍ପୁଟର ବି ସିଏ ତାର କମ୍ପୁଟର ବି କରିଛି?
ହଉ ଆଉ କଣ ନ ହେଲେ ସିଟି କି ପିଜି ଫିଜି କଣ କରିଥାନ୍ତେ ଦେଖିକି। କରିଥାନ୍ତେ ପାଠ ପଢା ସାରିଲା, ଟିଉସନ କଲେ କଣ କଉସନ ରୁ ଗାଁ ରେ ହବ।
ସକାଳ ରୋଷେଇ ସଇଲାଣି?
ନାଇଁ ରୋଷେଇ ଏଠି କରୁଛି ବା ଭାତ ବସେଇଛି।
ଭାତ ବସେଇଚ?
ହୁଁ।
ଆଜି ରାତିରେ କଣ ରୋଷେଇ ହବ?
ଭାତ ବା କରିଛି ଘାଣ୍ଟ କରିଥିଲୁ ଆଜି ସକାଳେ ଏଇକରି ଆଣିଥିଲା ମାଛ। ଚିଙ୍ଗୁଡି ମାଛ ଘାଣ୍ଟ କରିଥିଲେ ଆଉ ସଜ ପଖାଳ କଲୁନୁ। ପଖାଳ ଆଉ ଘାଣ୍ଟରେ କଣ ଖାଇବୁ ଭାତ ଦି ଟା ରୋଷେଇ କରୁ
ଅଁ ସେଇ ଘାଣ୍ଟ ଅଛି ବୋଧେ ରାତିକି ଖାଇବ ଆଉ?
ହଁ।
ଆଉ ଲୁବୁ କଣ କରୁଚି?
ଲୁବୁ ଯାଇଥିଲା କ୍ଷୀର ନେଇକିରି ଷ୍ଟୋରକୁ ଦବା ପାଇଁ।
ହଁ ବା ତୁମେ ଗାଈ ରଖିଚ? ହଁ, ଆମର ଅଛନ୍ତି ଗାଈ। ହଁ, ଗୋଟେ ଗାଈ ଅଛି।
ଆଁ!
ମୁଁ କହିଲି ଆଉ ଗାଇଥିଲେ ଯେ ବିକ୍ରି କରିଦେଲ।
ନା, ଏହେ ଗୋଟାଏ ଗାଇ ଯେ ତାର ବା ଦେଖୁଛ ଦେହ ଖରାପ ହେଇଛି।
କ'ଣ ହୋଇଛି?
ସିଏ ବା ଆଉ କ'ଣ ତା ଗୋଟା ଆଣ୍ଠୁ ଆଗ ଆଣ୍ଠୁ ଟା ଧରିଛି ସେ ଜମା ଚାଲି ପାରୁନି। ଛୁଟ ଭରା ଦେଇକି ଉଠୁଛି।
ସେ ଶୋଇବା ପାଇଁ ଭାରି ଣ୍ଡେନଞ୍ଜର ଆଉ ଡକ୍ଟର ଦେଖେଇ ମେଡିସିନ ଇଏ କଲନି। ଦେଲ
ହଁ, ନାଥ ଏଇ କେବେଠି ଦେଖୁ ଦି ତିନି ଜଣ ଡାକ୍ତର ଦେଖୋଛିୁ। ଆଉ ପୁ ଣି ବ୍ଲଡ୍ ଟେଷ୍ଟ ହେଲା। କି ବ୍ଲଡ୍ ଟେଷ୍ଟ ରିପୋର୍ଟରେ କିଛି ନାହିଁ।
ଶୋଇବା ଭାରି ଇଏ କ୍ଷୀର ଦଉଥିଲା।
ହଁ, କ୍ଷ ଏବେ ବି ସେମିତି କ୍ଷୀର ଦଉଛି। ସେ ଉଠୁଛି ଯେଉଁ ହେଲେ ଭରାନ୍ତି ଲୋକ ଯେମିତି ହେଲେ ଉଠି ବନାନ୍ତିନି ଭରା ଦେଇକି ଉଠନ୍ତିନି
ବାଛୁରୀ କେଇ ଦିନ କେଇ ମାସ ହେଲା ପକେଇଥିଲା ବାଛୁରୀ?
ଏଇ ବାଛୁରୀ ଏବେ ବି ଆଠ ଦଶ ଦିନ ବାଛୁରୀ ପକେଇଚି ପା।
ଇଲୋ ମା ଲୋ। ସେ କଣ ଟା କଣ ଧରି ଭିଟାମିନ ଅଭାବରୁ କଣ ଇଏ ହେଇଯାଇଛି ଯୋଉ ଡାକ୍ତର ଯାଏ ଆମ ଘରକୁ ସେଇ ତାକୁ ଟିକେ ଫୋନ କରି ଡ
ନା ସେ ଆର ଡାକ୍ତର ନାଇ ଡାକ୍ତର ସେଇଆକୁ ଡ଼ାକି ଦେଖେଇ ଦିଅ।
ହୁଁ ତାର ସେ ଭଲ ଦିଏନି ବ ଭଲ ମେଡିସିନ ଦିଏ। କାହିଁକି କହିଲୁ ମୋର ଅ ମୋ ଗାଈ ଏଁ ଯୋଉ କହିଲେ ଖଲିଆ ପଛ ଗୋଡ ଏମିତି ଛୋଟଉଥିଲା। ଖଲିଆ ବାଗିଆ ଚାଲିଲା ସମସ୍ତେ କହିଲେ ଖଲିଆ ଖଲିଆ ଆଉ ଖଲିଆ କଟା ହବ। ସେଉଠୁ ତାକୁ କହୁଥିଲି ଦେ ସେ ଆସି ଦେଖିଥିଲା ଥରେ ସେ ଯୋଉ ଦୀପ୍ତି। ମୁଁ କହିଲି ଏମିତି କଣ ଖଲିଆ ନା ହଁ ମୁଁ ଖଲିଆ କାଟିଦିଏ କାଟିବି ତ ମୁଁ ଲ ଆଉ ଶୀତ ଦିନ ସେ ଯୋଉ ଭିଟାମିନ ମଝିରେ ମଝିରେ ଦେଇ। ଏକାଥରେ ଆଉ କିଛି ନାହିଁ ସେ ବଢିଆ ଚାଲୁଛି କିଛି ନାହିଁ ଆଉ।
ହଁ ବା
ପୋଲିଓ ବି ଆଉ ନାହିଁ ନା କିଛି ନାହିଁ ନହେଲେ। ଗୋଡକୁ ବା ଗୋଟେ ଗୋଡ ଘୁଷାରି ଘୋଷାରେଲା ଘୋଷାରେଲା ବାଗିଆ ସିଏ ବି ଚାଲେଇ ପା। ଦେଖେ ଯଦି ନ ଭଲ ପାଉଚୁ ତ ତାକୁ ଚିହ୍ନିଚୁ ତା ଆଗ ତା ଫୋନରେ କଥା ହେଇ ଯା କ ଏମିତି ହେଇଚି ସେଠି ଯାଇକିରିବି ଇ ତାର ତ ଏପଟ ଏରିଆରେ କାମ କରୁଚି ସେପଟ ଏରିଆକୁ ଯିବ କି ନାଇ ମୁଁ ଆଉ ଜାଣିନି।
ସିଏ ପା ଏଇ ଡାକିଲେ ଏଇଠି ଡାକିଲେ ଢିଅ ସେ ଡାକିଲେ ସେ ଡାକ୍ତର କହିଲା ଙ୍କ କହିଲ ତମେ ନୁହ ଗୋଟେ ଗୋରୁ କୁ ଘରେ ବାନ୍ଧିକି ରଖିଲେ ସେମିତି ତାକୁ ତା ଗୋଡ ନାଠି ହେଇଗଲା। ଭିଟାମିନ ନାହିଁ। ଏ ଦେବୁ ଏ ଆମକୁ। ନା ସେ ସେଇ ଦିନ ବର୍ଷା ସବୁବେଳେ ସେ ଘର ଭିତ ରେ ବନ୍ଦ ହେଇ ସେମିତି ପଡିଥିବ ଗୁହାଳ ହଁ ଜମା ବା ଘରେ ବାହାରକୁ ଆଣନ୍ତିନି।
କାହିଁ ତ ତମର କଣ ବାହାରେ ବାନ୍ଧିବା ସୁବି ଇଲୋ ମା ସେଇ ଭା ଘାସ ନ ନ ଖାଇଲେ ଭିଟାମିିନ କମ ହଉଛି।
ହୁଁ ଜମା ଘାସ ଖାଇଲାନି ବାହାର ବାନ୍ଧିଲେନି ବାନ୍ଧିଲେନି ଏବେ ବାହାରକୁ ଆଇଁଲେ ଆ କୁ ସେ ଡେଉଁଛି ଆଉ କଣ ତାକୁ ଯେ-ଯେବେଠୁ ସେ ବାଛୁରୀ ପକେଇଥିଲା ସେ ଗାଈ ସେ ବିକି ତାର ବା ଛୁରୀଟା ଇଏ ତା ବାଛୁରୀ ସେମିତି ତାକୁ ବି ବାନ୍ଧିଲେନି ସେ ଘରେ ରହି ରହିକା ବାହାରକୁ ବାହାରୁନି ଆଉ।
ଇଏ କୋଉ କି ବାଛୁରୀ ପକେଇଛି ମାଇ ବାଛୁରୀ?
ନାଇଁ ଅଣ୍ଡିରା ବାଛୁରୀ ପକେଇଛି।
କଣ ବାହାରୁକୁ ଆଇଁଲେନି ଯୋଉ ଘାସ ଯୋଉ କହୁନାହାନ୍ତି ନ ଘାସ ଖାଇବାରୁ ଅଁ ଭିଟାମି ଇଏ ହଉଛି କଞ୍ଚା ମୁଁ ନିହାତି ଗୋରୁଙ୍କୁ ଆଗ ଘାସ ଦରକାରେ। ତମର କଣ ସୁବିଧା ତ ଗାଁ ଗାଁ କଥା ଗା ବାହାରେ ଆଣି ବାନ୍ଧିଦବ ଅଇଲ ଅଇଁଷ ତ ବିଲ ପଡିଆ ପଡିଚି ଅଁ ଇଏ ହେଇନି ବର୍ଷା ବି ଏ ବ ବର୍ଷ ନାହିଁ ସେ ତ ଘାସ ତ ଉଁ ବାହାରେ ବିଲରେ ଜ ବହୁତୁ। ଆଉ ବା-ବାନ୍ଧିଦେଲେ ସେ ଚରିବନି।
ନା ବା ସେ ବାନ୍ଧିଛି ବା ମୂଳ ରୁ ବା ସେ ବିଲୁକୁ ଗଲାନି ସେ ସେଇଠୁ ଡାକ୍ତର ସେଆ କହିଲା ନା ତମର ଲୋକଙ୍କ ସହିତ ଯଦି ମଣିଷ ଯଦି ଘରେ ଗୋଟେ ଠା ପଡିକି ରହିବ ତା